ଓ
ଆପଣ ଏବେ ଫ୍ରି ଅଛନ୍ତି?
ହଁ ମୁଁ ଫ୍ରି ଅଛି ଏବେ। ହାଲୋ, ହାଲୋ। ହାଲୋ ହଁ ହାଲୋ କଣ ଶୁବୁନି ଆପଣଙ୍କୁ?
ମୋତେ ତ ଶୁଭୁଛି। ଆପଣଙ୍କୁ ବୋଧେ ଶୁଭୁ ନଥିଲା?
ହଁ ଟିକେ ବନ୍ଦ ଥିଲା ଟିକେ କଣ ହେଲା କଥା ହଉନ ଶୁବୁନଥିଲା।
ଆଚ୍ଛା, ଆଚ୍ଛା ଏବେ ଶୁଭୁଛି ତ?
ହଁ, ହଁ।
ଆଚ୍ଛା ଠିକ୍ ଅଛି ମୁଁ ପଚାରୁଥିଲି କି ଶୋଇଥିଲେ କି?
ହଁ ମୁଁ ଶୋଇଥିଲି ପନ୍ଦର କୋଡ଼ିଏ ମିନିଟ୍ ହବ ଉଠିଲି।
ଆଚ୍ଛା, ଆଚ୍ଛା ଆଜି ଆପଣଙ୍କର କ- ସେଇଠି ମେଘ ଉଠେଇଛି?
ମେଘ ମାନେ ତାର ଦିଇଟା ଖଣ୍ଡ ବେଳୁ ଅ, ପ୍ରବଳ ଜୋର କଳାହାଣ୍ଡିଆ ମେଘ ଉଠେଇଲା ଘଡ଼ ଘଡ଼ି ବିଜୁଳି ମାରଲା। ଆଉ ତାପରେ ଅଳ୍ପ ଟୋପେ ଟୋପେ ବର୍ଷା ହେଲା। ଆଉ ଏପର୍ଯ୍ୟନ୍ତ ସେ କାଉଁଳିଆ ଅବସ୍ ତା ଅଛି, କିନ୍ତୁ ଗରମ ଗୁଳୁଗୁଳି ପ୍ରବଳ ଲାଗୁଛି ବୁଝିଲେ।
ହଁ ଆମର ସେଇଠି ବି ସେଇ ଦିଟା ଖଣ୍ଡେ ବେଳୁ ହିଁ ଜୋର ସେ ମେଘ ଉଠେଇଛି ପୁରା କଳା ବାଦଲ ଛାଇ ଯାଇଛି। ପବନ ବି ଦେଲା। ପୁରା ଝିପି ଝିପି ବର୍ଷା ପକେଇଛି। ସେ ବି ବୋଧେ ପା ଞ୍ଚ ଦଶ ମିନିଟ୍ ପକେଇଚି ତାଠୁ କମ୍। ନହେଲେ ଟୋଟାଲି ଯେତିକି ଜୋର ସେ କଳା ବାଦଲ ଆସିଛି। ସେତିକି ଜୋରସେ ବି ସେ ବର୍ଷା ଉଠେଇନି। ଆଉ ଏବେ ତ ଟୋଟାଲି ଛାଡି ଯାଇଛି। ହେଲେ ଖାଲି ଯାହା ଟିକେ ଅଳ୍ ପ ପବନ ହଉଛି। ନହେଲେ କଳା ବାଦଲ ଅଛି।
ଆମେ ସେଇ ବା- କଳା ବାଦଲ ଅନ୍ଧାର ଦେଖିକି ଆମେ କଣ କଲୁ ମଟର ଚଲଃଇକି ଆମ ଟାଙ୍କିରେ ପାଣି ଫୁଲ୍ କରିଦେଲୁ। ଆଉ ଲୁଗାପଟା ସବୁ ଶୁକୁଥିଲା ଆଉ ଉପରୁ ତୋଳି ଆଣିଲୁ। ଆଉ ତାପରେ ଆଉ ଆମ୍ ଆମ ଛାତ ଉପରେ ଫୁଲ ଗଛ ଥିଲା ସବୁ। ପାଣି ଦିଆଯାଏ। ଆମେ ଆଉ ଦେଲୁନି। ମୁଁ କଇଲି ନାଇଁ ଏବେ ଦବାନି। ଆ, ଛାଡ଼ିଦବା ଆଜି। ଉଁ, ବର୍ଷା ହବ ଆଜି ବ- କି- ଦେଖା ତି ହେଲାନି ଆଉ।
ହଁ ପରା ସେଇ ମାନେ ଯଦି ବର୍ଷା ହେଇଥାନ୍ତା ଯଦି କୋଉଠି ଗଛ ଲତା ଭାଙ୍ଗିଗଲା। ବଡ ବଡ ଗଛ ଭାଙ୍ଗିଗଲା। ତ ସେ ଯଦି ଲାଇନ ଖୁଣ୍ଟି ଉପରେ ପଡି ଯାଇଥିବ ସେମାନେ ତ ଲାଇନ କାଟିଦେବେ ନା। ଆଉ ଯେହେତୁ ସେ ଲାଇନ ତାର ଗୁଡା ଛିଡି ଛାଡି ଯାଇଥିବ ସେ ଫୁଣି ବାଗେଇକି ଲାଇନ ଦେଲା ବେଳକୁ ସେ ଅଧିକ ସମୟ ହେଇଯିବ। ସେଇ ଡରରେ ଆମେ ବି ମଟର ଚଲେଇ ଦେଇଥିଲୁ। ଦେଖିଲା ଆଳକୁ ନା ଲାଇନ ଯାଇଚି ଥରିଏ ଖାଲି ଏମିତି ଜଷ୍ଟ ଯାଇକି ପୁଣି ସାଙ୍ଗେ ସାଙ୍ଗେ ପଳେଇ ଆସ ଲା ତାପରେ ତ ଟୋଟାଲି ଲାଇନ ଯାଇନି।
ନାଇଁ ଲାଇନି ଲାଇନ ଯିବାଟା ଏଇଟା ଗୋଟେ ଭାରି ଅସୁବିଧା ଯେ ଉଁ ଯଦି କଟିଲା ତାହେଲେ ପାଣି ଯଦି ଉପରେ ଟାଙ୍କିରେ ଆପଣଙ୍କ ନାହିଁ ତାଲେ ଆପଣ ବହୁତ ହଇରାଣ ପାଣି ଟା ନିହାତି ଆମର ଦରକାର ଏଇ ଅସୁବିଧା ଟା ଗାଁ ମାନଙ୍କରେ ମୁଁ ଦେଖିଚି ଯଦି ଟିକେ ପବନ ବର୍ଷା ଟିକେ ହେଲା ସାଙ୍ଗେ ସାଙ୍ଗେ ଲାଇନ୍ ବାଲା କାଟିଦେବେ। ମାନେ ଫୁଣି ଯାଇ ଆସିିବ ବୋଲି କୋଉ ଦଶ ଘଣ୍ଟା ବାର ଘଣ୍ଟା ତା ପର ଦିନ। ଏ ଅସୁବିଧା ଟା ଗାଁରେ ବହୁତ ଅଧିକ୍ ଦେ ଦେଖାଯାଏ କିନ୍ତୁ ଆମେ ସହର ମାନଙ୍କରେ ଏ ଅଳ୍ପ ସମୟ କଲେ ଦି ଘଣ୍ଟା ତିନି ଘଣ୍ଟା ଏମିତି କଣ ଲାଇନ୍ ଦିଅନ୍ତି ଏସତ ସ ନୁହେଁ ନା ନାହିଁ ଏ ନୁହେଁ ନା ନାଇଁ।
ହଁ ସେଇ କଥା ଗାଁ ମାନଙ୍କରେ ବହୁତ ଲାଇନ କାଟିଦିଅନ୍ତି ମୁଁ ଯେ ଯେତେବେଳେ ବି ଗାଁକୁ ଯାଇଥାଏ ଆମର ଧରକର କାହାର କିଛି ବାହାଘର ବି ହଉଥାଏ ସେମାନେ ଜେନେରେଟ୍ ଟର ଗୋଟେ ନେଇକି ଆସିଥାନ୍ତି କାହିଁକି ନା ମାନେ ବାହାଘର ମଝିରେ ସେ ବହୁତ ଥର ଲାଇନ ଯାଇଚି ଆଉ ବହୁତ ଥର ଆମର ଜେନେରେଟର ଲାଗିଚି ସେମାନେ ମତେ ମାନେ କାହିଁକି କାଟନ୍ତି ମୁଁ ବି ଜାଣିପାରେନି ମାନେ ମ ତେବେ ଲାଗିନି କୋଉ କୋଉଠି ଅସୁବିଧା ହେଇଛି କ କଜାଣୀ କୋଣ ପାଇଁ ଏତେ ସମୟ କାଟି ଦିଅନ୍ତି। ଗାଁ ରେ ବୋଧେ ଲୋକମାନେ ଅଧିକ କମ୍ପ୍ଲେନ କରୁନାହାନ୍ତି ବୋଧେ ସେଥିପାଇଁ ଲାଇନ ବାଲେ ଏତେ ଟାଇମ ନେଇକି ସଜାଡୁଛନ୍ତି ତାଙ୍କୁ ସୁବିଧା ଦେଖିକି ଆଉ। ସହରରେ କମ୍ପ୍ଲେନ କଲାରୁ ବୋଧେ ସେଇ ଅଳ୍ପ ସମୟ ଭିତରେ ସେଥିପାଇଁ ସଜାଡିକି ଦେଇ ଦଉଛନ୍ତି।
ଆଉ ସର ନୁହଁ ସହରରେ ସିଷ୍ଟମ ସେମିତିଆ କରାହେଇଛି ଗାଁରେ ବି ସେମିତିଆ ସିଷ୍ଟମ କରାହେଇଛି। କାରଣ ସେମାନଙ୍କର ଯଦି କୋଉଠି କଟି କାଟି ଗଲା ସେ ତାର ଛିଣ୍ଡି ଗଲା ହେଇଗଲା। ସେସବୁ କାମ କରିବା ପାଇଁ ଆପଣଙ୍କୁ ସନ୍ଧ୍ୟା ବେଳେ କି ରାତିରେ କରିପାରିବେନି। ସେ ତା ପରଦିନ ସକାଳୁ ଦରକାର ଆଉ ମେନ୍ ପାୱାର ଅଧିକ ଦରକାର। ସେ ଦୁନିଆ ପାଲା କିନ୍ତୁ ଟାଉନରେ କଣ? ଟାଉନ ସେ ଭଳିଆ ସିଷ୍ଟମରେ ତିଆରି କରିଛନ୍ତି ଯୋଉଟା କି ସାଙ୍ଗେ ସାଙ୍ଗେ ହେଇପାରିବ ଏ କନେସନ ନହେଲା ଆଉ ଗୋଟେ କନେକ୍ସନ ସେପଟେ ଏରିଆକୁ ଦେଇଦେବେ। ଲାଇନ ଚାଲିଲା ତେଣୁ ଏମାନେ ସବୁବେଳେ ଜଗିଥାନ୍ତି କାହିଁକିନା ଟାଉନ ରେ ବହୁତ ଅସୁବିଧା ହୁଏ ମେଡିକାଲ ଫେଡିକାଲ ସବୁ କାମ ରହିଛି। ରାସ୍ତାଘାଟ ଉପ ଲାଇଟ୍ ଦରକାର ତେଣୁ ସେଥିପାଇଁ ସେମାନେ ସୁବିଧା କରିଥାନ୍ତି। କାହିଁକି ନା ଗାଁ ରେ ବହୁତ କମ ଲୋକ ରହୁଛନ୍ତି ନା। ଆଉ ସହରରେ ବେଶୀ ଲୋକ ରହୁଛନ୍ତି ଆଉ ଲାଇନ ଉପରେ ସମସ୍ତଙ୍କର ଦରକାର। ହଉ ଯ ଗୋଟେ ଘରେ ମାନେ ଇଲେକ୍ଟ୍ରିରେ ସବୁ ଜିନିଷର ଆପଣ କରିବେ ସକାଳୁ ଉଠିଲେ ଆପଣଙ୍କର ଇଲେକ୍ଟ୍ରିା ନିହାତି ଦରକାର। ଏବେ ବୁଝିଲେ ନା ନାଇଁ।
ହଁ ସବୁ କାମରେ ତ ଲାଇନ ଦରକାର ଆଉ ସହରରେ ଯେହେତୁ ଅଧିକ ଲୋକ ଲୋକ ରହୁଛନ୍ତି ତ ସେଇ ଅନୁସାରେ ସେମାନେ ସବୁ ଜିନିଷ ବି ୟୁଜ କରୁଛନ୍ତି ଆପଣ ତ ଏବେ ଦେଖ ଜାଣିଥିବେ ଯେହେତୁ ଗ୍ୟାସ୍ ଜେମତି ସମସ୍ୟା ହେଇଥିଲା ଲୋକମାନୋ ଇଲେକ୍ଟ୍ରି ଚୁଲା ବ୍ୟବହାର କରିବାରେ ଲାଗିଲେ। ତ ଏବେ ଗରମ ଦିନ ଯୋଗୁ ସେଥି ଯୋଗୁ ସେ ଲାଇନ୍ ଦରକାର ହଉଛି ଆଉ ସେ ଏଥି ଯୋଗୁ ଅଧିକ ସେମାନେ ଲାଇନ ର ୟୁଜ୍ କଲେ ଏପଟେ ଲାଇନ କଟିଗଲେ ଭୋଲଟେଜ କମ ଆସୁଛି ତାପରେ ସହରରେ ବି ଆହୁରି କେତେ କଣ ରହିଲାଣି ହେ ଲୋ ଲୋକଙ୍କ ଘରେ ତିନି ଚାରିଟା ଲାଇଟ ଲାଗିଥିବ। କାରଣ ଏଇଠି ସମସ୍ତଙ୍କ ଘରକୁୁ ଘର ଲାଗି ଘର ଅଛି। ଗାଁ ରେ କଣ ସମସ୍ତଙ୍କ ଘରେ ମାନେ ବାଡି ଟାଇପ ର ବି ଅଛି ତାଙ୍କର ଚାରିଆଡୁ ଲାଇଟ୍ ବି ଆସୁଥିବ ତ ସେମାନେ ଦିନ ବେଳା ଫିର ବି ନ ଲାଇନ ଥାଇକି ଏବେ ରହିଯିବେ କାରଣ ତାଙ୍କର ସେଇଠି ଗଛ ବି ସେଇ ହିସାବ ରେ ଲଗେଇ ଥାନ୍ତି ତାଙ୍କ ବାଡିରେ ତ ସେଇଠୁ ପବନ ବି ଆସେ ହେଲେ ସହରରେ ତ ଏମିତି ନାହିଁ। ଖାଲି ଛାତ ଉପରେ ଯାହା କୁଣ୍ଡରେ ଗଛ ଲଗେଇଥିବେ। ଆଉ ଏଇଠି ମାନେ ଭେଣ୍ଟିଲେସନ ଯିବା ଆସିବା ପାଇଁ ବି ବହୁତ କମ ରାସ୍ତା। ତ ସେଥିରେ ସେମାନେ ସହରରେ ପୁଣି ଅଧିକ ଗରମ ଏଇ ଗରମ ଦିନରେ ତ ମାନେ ଏତେ ବାୟୁ ପ୍ରଦୂଷଣ ସିଏ ଇଏ ହ କି ସଏ ଆହୁରି ଗରମ।
ହୁଁ ସହର ମାନଙ୍କରେ ଅଧିକ ଗରମ ହେଲେ ବି ଲୋକମାନେ ତାକୁ ସମ୍ଭାଳିବା ପାଇଁ ତାର ସବୁ ବାଟ ତିଆରି କରିଥାନ୍ତି। ନୁହଁ।
ହୁଁ।
କାରଣ ମୁଁ ଯାହା ଦେଖିଛି ତମର ଟାଉନରେ ଲୋକଙ୍କର ଫ୍ୟାନ ଥିବ। କି କୁଲର ଥିବ ବା ଏସିି ଲଗେଇ ଥିବେ। ଆଉ ପାଣି ପାଇଁ ସେମାନେ ସେମିତି ଆକ୍ୱଆଗାର୍ଡ ଲଗେଇ ଥିବେ। କି କିଏ ଫିଲ୍ଟର ଲଗେଇ ଥିବ। ତେଣୁ ସେମାନେ ଟାଙ୍କି କରିଥିବେ ନହେଲେ ଉପରେ କୁ ପାଣି ଟାଙ୍କିଥିବେ କୁଣ୍ଡ କରିଥିବେ ସେମାନେ ପାଣି ଷ୍ଟକ୍ ରଖନ୍ତି। ଏବଂ ପାଣି ପିଇବା ପାଇଁ ବି ସୁବିଧା କରିଥାନ୍ତି। ଲାଇନ ପାଇଁ ସେମାନେ ସେଇଭଳିଆ ବ୍ୟବସ୍ଥା କରିଥାନ୍ତି ଆଜିିକାଲି ଆମର ହ ଇଏ କରୁଛନ୍ତି। ଉଁ ଲାଇନ୍ କି ରଖି ଦଉଛନ୍ତି ଲାଇନ କଟିଗଲେ ସେମାନେ ଜାଳିଲେ। ସେମାନେ ସବୁ ପ୍ରକାର ସୁବିଧା ଟାଉନ ମାନଙ୍କରେ କରିଥାନ୍ତି। ହ ସେଥିପାଇଁ ତୁ କଣ ଟିକେ ସୁବିଧ ରେ ଚଳିଯାଆନ୍ତି। କିନ୍ତୁ ଗାଁ ରେ କଣ ସୁବିଧା ରେ ତ ଚଳିଯାଆନ୍ତି ଆଉ।
ହଁ। ଆଉ ଗୋଟେ କଥା ବି ଏଇଠି ଆମ ଘର ପାଖରେ ବି କି ଆହୁରି ମୁଁ ବହୁତ୍ ଜଣଙ୍କୁ ଦେଖ ରଖିଛି ସେମାନେ ପାଞ୍ଚ ଲକ୍ଷ ଟଙ୍କା ଇନଭେଷ୍ଟ କରିକି ସେ ଭିତରୁ ଟ ଲକ୍ଷେ ପାଖାପାଖି ଗମେଣ୍ଟ ଦେଇଥାଏ ସେମାନେ ସବୁ ସୋଲାନେ ସୋଲାର ଏନର୍ଜି ତାଙ୍କ ଛାତ ଉପରେ ଲଗେଇ ଦେଇଛନ୍ତି। ତ ସେମାନଙ୍କର ଏକାଥରେ ପାଞ୍ଚ ଲକ୍ଷ ଟଙ୍କାରେ ସେମାନେ ଲଗେଇ ଦେଲେ ଯୋଉମାନ ଙ୍କର ନିଜସ୍ଵ ଘର ଅଛି ସେମାନେ ସେଠି ପରମାନେଣ୍ଟ ସେମାନେ ଯେହେତୁ ଲଗେଇ ଦେଲେ ତାଙ୍କର ମାସକର ବିଲ୍ ଖାଲି ଶହେ କି ଦୁଇଶହ ଭିତରେ ହିଁ ଆସିବ। ସେମାନେ ଯାହାବି ୟୁଜ କରନ୍ତୁ ଆଉ ଗୋଟେ ସୋଲାର୍ ର ମୁଁ ଯାହା ଦେଖିଛି ଆମ ଗାଁରେ। ଜଣେ ସେ ସୋଲାର୍ କୁ ନେଇକି ତା ସହିତ ଗୋଟେ ଟର୍ଚ ଲାଇଟ୍ କୁ ମୋ ତ ଲ୍ୟାମ୍ପ ଟାଇପ୍। କି ଖରା ବେଳେ ସେ ଛାତ ଉପରେ ର ରଖିକି ଚାର୍ଜ କରିଦେବେ। ସେଇଟା ଛୋଟିଆ ଟା ବି। ତ ସେଇଟା ଲାଇନ୍ କଟି ଗଲା ପରେ ସେମାନେ ଆଣିକି ସେଇଟା ରା ତି ବେଳା ସେଇ ଲାମ୍ପ ସାହାଯ୍ୟରେ ତାଙ୍କର ଲାଇଟ୍ ଜଳାନ୍ତି।
ହଁ
ତ ଏଇଟା ବି ଗୋଟେ ଭଲ ହେଇଛି। ଯୋଉମାନଙ୍କ କରିପାରିବେ ସେମାନେ ସୋଲାର୍ ସି ଟା କରିଦେଲେ ଆମର ଲାଇନ୍ ବି ସେଇ ହିସାବରେ ବଞ୍ଚିଯାଏ କାରଣ ସୂର୍ଯ୍ୟର ଶ ନେଇକି ସେମାନେ ଯୋଉ କରନ୍ତି ସେଇ ହିସାବ ରେ ଆମର ଲାଇନ ସେମାନେ ବେ ଶୀ ନିଅନ୍ତିନି ଏଇ ଯୋଉ ତାରବାର ଇଏ ସେଥିରୁ।
ଉଁ ହଁ ସୁବିଧା ତ ଗମେଣ୍ଟ କରୁଛନ୍ତି। ଆଉ ଲୋକ ଯେତେବେଳେ ଜନସଂଖ୍ୟା ଅଧିକ ହେଇଛି। ତେଣୁ ଲୋକଙ୍କ ନିହାତି ଦକାର। ତେଣୁ ସରକାର ସେଥିପାଇଁ ଦୁ ଦୁ ଦୁନିଆ ପଦକ୍ଷେପ ନେଉଛନ୍ତି କେମିତି ଲୋକ ସୁବିଧାରେ ଚଳିବାକୁ। ପାଇଁ ଏ ଗାଡି ହଉ କି ଆପଣ ଖାଦ୍ୟ ହଉ କିମ୍ବା ଆପଣ ଏ ଲାଇନ୍ ପାଇଁ ହଉ। ତେଣୁ ଏସବୁ ବାବଦରେ କେମିତି ଚଳିବ। କିଛି ଲୋକ କୋଉ ବାଟେ ବଞ୍ଚିଗଲେ ଅନ୍ୟ ଲୋକ କି ଅନ୍ୟ ବାଟେ ବଞ୍ଚିଯିବେ। ତେଣୁ ସରକାର ଏଥିପାଇଁ ବହୁତ ସୁବିଧା ପଦକ୍ଷେପ ନଉଛନ୍ତି ଆଉ
ହଁ ସେଇ ସୁବିଧା ସେମାନେ ତ କରୁଛନ୍ତି। ଆଉ ଯେହେତୁ ଆମର ଏଠି ଲୋ କ ସଂଖ୍ୟା ଅଧିକ କେତେ କଣ ମାନେ କାହାକୁ ଯୋଗେଇବେ। ତ ସେଥିପାଇଁ ଟିକେ ଅଧିକ ସମୟ ଲାଗୁଛି। ହେଲେ ବି ଆଉ ଦଶ ବର୍ଷ ଭି ତରେ ଦେଖାଯାଉ କେତେ କଣ ସୁବିଧା ହେଇପାରୁଛି। ଯେତେ ଅଧିକ ସୁବିଧା ହେଇପାରିଲା ସେତେ ଭଲ। କାରଣ ଲୋକ ସଂଖ୍ୟା ବି ଅଧିକ ହେଇଗଲେଣି ନା। ଗମେଣ୍ଟ ର ବି ସେତିକି କର୍ମଚାରୀ କାମ କରୁନାହାନ୍ତି। ତ ଦେଖାଯାଉ କଣ ଆଉ କେତେ ବା ତ ଯାଉଛି ତାଙ୍କର ଏଇ କାର୍ଯ୍ୟ ସବୁ ସୁବିଧା ଗୁଡା ନା କଣ? ଆଉ ଆମର ତ ସେଇ ସୋଲାର୍ ଲଗେଇନୁ। ଆମେ ଭାବୁଥିଲୁ ଲଗେଇବୁ ବୋଲି ହେଲେ ତ ଏତେ ଦେଖିକି ଆଉ ଲଗେଇନୁ। ଦେଖାଯାଉ ପାଞ୍ଚ ବର୍ଷ ଭି ତରେ ଯଦି ହବ ଲଗେଇବୁ। ହଉ ତାହେଲେ ମୁଁ ରଖୁଛି ଏବେ।
ଠିକ୍ ଅଛି।